ହାଲୋ ହଁ ମୋ କଥା ଆପଣଙ୍କୁ କ୍ଲିୟର ଶୁଭୁଚି? ହାଲୋ ଆପଣଙ୍କ କଥା ମତେ ଶୁଭୁଚି। ଓକେ ଠିକ ଅଛି। ତ ମତେ ଟିକେ, ହଁ ଶୁଭୁଚି ଆପଣଙ୍କ କଥା ମତେ କ୍ୟର ଶୁଭୁଚି। ଓକେ ଓକେ ଠିକ୍ ଅଛି। ତ ମତେ ନା ଆକ୍ଚୁଆଲି ଗୋଟେ ଜିନିଷ ବେସିକାଲି ବ ଜାଣିବାର ବହୁତ ଇଏ ଥିଲା। ଲା। ମୁଁ ଗୋଟେ ଜାଗାରେ ଅଛି କର୍ମ କର୍ମକ୍ଷେତ୍ରରେ ଅଛି। ତ ସେଇ କର୍ମ କ୍ଷେତ୍ରରେ ମୋର ମୋର ପ୍ରୋବ୍ଲେମ ହଉଛି ଏଇଟା କି ଯେ ମୋର ପିଲା ବହୁତ ଉଁ ଉଁ ଇଏ ହଉଛନ୍ତି ଡ୍ରପ୍ ଆଉଟ୍ ହଉଛନ୍ତି ଆଉ ବହୁତ ଇରେଗୁଲାର ହଉଛନ୍ତି। ଯାହା ଫଳରେ କି ମୋର ଯୋଉ ଉ ସେଣ୍ଟର ଅଛି ସେ ସେଣ୍ଟରରେ ମୁଁ ଠିକ ସେ ପିଲା ଙ୍କୁ ତାଙ୍କୁ ଶିକ୍ଷା ଦେଇ ପାରୁନି। ତ ଆପଣ ତ ସେଇ ବିଭାଗରେ ଅଛନ୍ତି ତ ମତେ ଟିକେ କିଛି ସଜେଷ୍ଟ କରନ୍ତୁ ଯାହା ଫଳରେ କି ମୁଁ ସେ ପିଲାଙ୍କୁ ମୋର ଏଫର୍ଟ ଦେଇକି କେମିତି ତାଙ୍କୁ ଆଣିକି ମୋ ସେଣ୍ଟରରେ ଇଏ କରିପାରିବି।
ହଁ ତ ସର୍ବପ୍ରଥମେ ଜାଣିବାର ଅଛି କି ଯେ ପିଲାମାନେ କାହିଁକି ଡ୍ରପ୍ ଆଉଟ୍ ହଉଛନ୍ତି ତାଙ୍କ କାରଣ କଣ? ମୁଖ୍ୟତଃ ବେଳେ ବେଳେ କଣ ହୁଏ ପିଲାମାନେ ଉଁ କିଛିଟା ଜିନିଷ ସକାଶେ ସେମାନେ ଡ୍ରପ୍ ଆଉଟ୍ ହେଇଥାନ୍ତି। ଯେମିତି କିି ପ୍ରଥମ ହେଲା ଆ ସେମାନେ ଉ କଣ? ଭାବନ୍ତି ଗୋଟେ ମାଗଣା ଟ୍ରେନିଂ ଦିଆଯାଉଛି ଆମେ ପଳେଇ ଆସିବୁ। ଜଷ୍ଟ ପାଞ୍ଚ ଛଅ ଦିନ କରିଦବୁ ଆଉ ତାପରେ ଡ୍ରପ ଆଉଟ୍ ହେଇଯିବୁ। ଆଉ କିଛିଟା ପିଲା ଏମିତି ଥାଆନ୍ତି ଯୋଉମାନେ ତାଙ୍କର ଲକ୍ଷ୍ୟ କିଛି ଅଲଗା ଥାଏ। ଆଉ ଆମର ଯେହେତୁ ଅର୍ଗାନାଇଜେସନ ଗୋଟେ ଅଛି। ତାର ଉଦ୍ଦେଶ୍ୟ ଅଲଗା ଥାଏ। ତ ପିଲାର ଉଦ୍ଦେଶ୍ୟ ଅର୍ଗାନାଇଜେସନ ର ଯେତେବେଳେ ଉଦ୍ଦେଶ୍ୟ ମିଶେନି ସେଇ ଜାଗା ରେ ବି ପିଲା ଡ୍ରପ୍
ହଁ ଏଇଠି ଟିକେ ମୋର ମୋର ଏଇଠି ଗୋଟେ ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା ଆପଣ ଯୋଉଟା କହିଲେ ମୁଁ ଆମର ସେଇ ଜିନିଷ ଟା ମୁଁ ଆମ ଇଏରେ ଆମ ଇଏରେ ଦେଖି ପାରୁଛି। ତ ମୋର କୋଚ ଅଛି ଯେ ପିଲା ଯେମିତି ମୁଁ ଗୋଟେ ଗୋଟେ ଗୋଟେ ପିଲା ଆସୁଛି ତା ସାଙ୍ଗରେ ତାର ଆଉ ଗୋଟେ ବନ୍ଧୁକୁ ନେଇକି ଆସିଛି ଯଦି ମନେକର ସେଇ ପିଲାଟା ନ ଆସୁଛି ସେଇଦିନ ତ ବନ୍ଧୁ ବି ଆସୁନି ସେଇଦିନ ତ ଏଇ ସବୁ ଯୋଉ ଚେନ ସିଷ୍ଟମ ହେଲା ବେଳକୁ ବହୁତ ଡିଫିକଲଟ ଫେସ୍ କରୁଛି ଯଦି ମୋର ବିଭାଗରେ ଯଦି ଗୋଟେ ଶ୍ରେଣୀ ଗୃହରେ ମୋର ଯଦି କୋଡିଏଟା ପିଲା ବସୁଛନ୍ତି ଯଦି ସେଦିନ ମୋର ପାଞ୍ଚଟା ପିଲା ନ ଆସିବେ ଆଉ ସେଇ ଯୋଉ ପାଞ୍ଚଟା ପିଲା ଯୋଉ ବନ୍ଧୁ ହେଇକି ଯୋଡି ହେଇକିରି ଆସିୁଛନ୍ତି ଯାହା ଫଳରେ କି ଏବେ ଏବେ କୋଡିଏ ଟାରୁ ପାଞ୍ଚଟା ଯଦି ନ ଆସିଲେ ତ ଆପଣ ଏଠି ଦଶଟା ପିଲା କମିଗଲେ। ଆଉ ଦଶଟା ପିଲା ରହିଲା ତ ମୋର ଯିଏ ଶିକ୍ଷକ ଅଛନ୍ତି। ତାଙ୍କୁ୍ ଟ୍ରେନିଂ ଦବାରେ ବହୁତ ପ୍ରୋବ୍ଲୋମ ଡିଫିକଲ୍ଟ ଫେସ ହଉଛି। ଏଇଟା ଗୋଟେ କଥା କହିଲେ। ଆପଣ ଯୋଉଟା କହିଲେ କି ମତେ ପୂର୍ବରୁ ଉଁ ଯୋଉ ଡ୍ରପ୍ ଆଉଟ୍ ହବାର ରିଜିନ ବି ଗୋଟେ ଅଛି। ମୁଁ ଡ୍ରପ୍ ଆଉଟ୍ ହେଲା ପରେ ବି ପିଲାଙ୍କର ଘରକୁ ଯାଉଛି ଆଉ ତାଙ୍କ ପ୍ୟାରେଣ୍ଟସ୍ ତାଙ୍କର ପିତା ମାତାଙ୍କ ସହିତ ମିଶୁଛି ହେଲେ ତାଙ୍କର ପ୍ରୋବ୍ଲେମ ଟା ବୁଝୁଛି ଫିରୀ ବି ତାଙ୍କୁ କାଉନସିଲ କରି ନେଇକି ଆସୁଛି ତ ପ୍ରୋବ୍ଲେମ ହଉଛି।
ସେଇ ଜାଗାରେ ଅତ୍ୟଧିକ ଶୁଣନ୍ତୁ ସେଇ ଜାଗାରେ ଯଦି ଆମେ ପିଲାକୁ ବାର ବାର ବାର ବାର ଇଏ କରିବା ସେ ଜାଗାରେ କିଛି ମୂଲ୍ୟ ନାହିଁ। ବୁଝିପାରୁ ନା ଯେତେବେଳେ ଆପଣ ଫିଲ୍ଡି ଯାଉଛନ୍ତି ଆପଣଙ୍କର ଆଉଟି ରିଚ୍ କୋଡ଼ିନେଟର ଯିଏ ଅଛନ୍ତି ଫିଲ୍ଡି ଯାଉଛନ୍ତି ଯେତେବେଳେ ସେ ପିଲାଙ୍କୁ ନେଇକି ନାଚୁଛନ୍ତି ସେତେବେଳେ ଆଉ କଣ ସେଣ୍ଟର କୁ ଆସିଲା ପରେ ସେଇ କାଉନସିଲଂ ଟା ଆପଣଙ୍କର ବହୁତ ଷ୍ଟ୍ରିକ୍ଟି ହବାର ଅଛି। ବୁଝିପାରିଲେ ନା ଆପଣଙ୍କର ଅବଜେ ଟି କଣ ପିଲାର ଅବଜେକ୍ଟ କଣ ଆଉ ଗୋଟେ ମୁଖ୍ୟ ଜିନିଷ ଭୁବେଳେ ଆମେ ଦେଖିଛି ଛୋ ଛୋଟ ବେଳେ ପିଲାଙ୍କର ଗୋଟେ ଜିନିଷରେ ଇଛା ଥାଏ ବଟ ସେମାନେ କରନ୍ତି ଆଉ ଗୋଟେ ଜିନ୍ଷ ବାପା ମା ଙ୍କର ପ୍ରେସର୍ ବି। ହଁ ନା ନାଇଁ ତ ଯଦିର ପିଲାାର ସ ପିଲାର ଇଚ୍ଛା କୁ ଦେଖିକିନା ଆମେ ତା ଚା ଚାକିରି ଟା ଦବା ତାକୁ ଚାକିରି ପ୍ରୋଭାଇଡ୍ କରିବା। ମୁଁ ଭା କିି ଯେ ପିଲାଟା କଣ୍ଟିନ୍ୟୁ ରଖିବ ଯଦି ସେ ପିଲାର ସେତିକି ଅଣ୍ଡର୍ ଷ୍ଟାଣ୍ଡିଙ୍ଗ୍ ଥିବ ଆଉ ତାର ଜବ୍ସ ଯଦି ସେତିକିଟ୍ ଥିବ ତାହେଲେ ସେ ପିଲା ସେଟାକୁ କଣ୍ଟିନ୍ୟୁ ରଖିବ।
ଆପଣ ଯୋଉ ଉ ଶବ୍ଦ କି ଯୋଉ ପଏଣ୍ଟ ଗୁଡାକ ମତେ କହିଲେ ତ ସେଇଥିରେ ମୁଁ ପୁରା ବିଶେଷ୍ କରି ଏଗ୍ରି କରୁଚି। ହେଲେ ପ୍ରୋବ୍ଲେମ୍ ହୋଉଛଳଚି ଯଦି ମତେ ମୋ ଇ ତରଫରୁ ଯଦି ମତେ ଟାର୍ଗେଟ ମିଳୁଚି କମ୍ ସେ କମ୍ ଚାରିଶହ ପିଲା। ବୁଝିପାରିଲେ ନା ତ ଚାରିଶହ ପିଲାଙ୍କର ମନ ବୁଝିଲା ଭଳେଆ ମୁଁ ତ ତାଙ୍କ ପାଇଁ ଜବ୍ ଚାକିରିର ବ୍ୟବସ୍ଥା କରିପାରିବିନି ନା ଆଉ ଗୋଟେ ଜିନିଷ ଆପଣ ତା ପୂର୍ବରୁ କହିଲେ ଯେତେବେଳେ ଏତିକି ପ୍ରେସର୍ ରା ପ୍ରେସରାଇଜ୍ ଯେତେବେଳେ ଟାର୍ଗେଟ୍ ଆସୁଚି ଆମର ଯୋଉ କର୍ମଚାରୀ ଅଛନ୍ତି ସେ କର୍ମଚାରୀକୁ ତାକୁ ବି ମାର୍କେଟ୍ ରେ ଯାଇକି ଉ ବଜାରରେ ଯାଇକି ସେତିକି ପିଲାଙ୍କୁ ଆଣିବା ପୂର୍ବରୁ ସେ ବି ଠିକ୍ ସେ ଆପଣ ଏବେ ସେଇ ଜିନ୍ଷା ମତେ କହିଲେ କି କାଉନସେଲିଂ କରିବା କଥାଟା। ସେ କଣ କରୁଚି ଯେ ମୁ ମୁଁ କେମତି ମୁ ଏଇ ମତେ ଏଇ ସେ ଏଇ ଏଇ ଶ୍ରେଣୀରେ ମତେ କେମିତିକରି ପିଲା ଫିଲ୍ ଅପ୍ କରିବାର ଅଛି। ତ ସେ ଯାହା ନାହିଁ ତାହା ପରିକି କାଉଁସି ଲିଙ୍ଗ୍ କରିକି ପିଲାଙ୍କୁ ଆଣୁଛି ବୁଝିପାରିଲେ ନା? ତ ସେଇ ହିଁ ଡିଫିକଲଟା ମତେ ବୋହୁତ୍ ଫେସ୍ କରିବାକୁ ପଡୁଚି।
ଓକେ ଆକ୍ଚୁଲି ଏ ସର୍ବ ପ୍ରଥମେ ଆମେ ଜାଣିବାର ଅଛି କି ଆମେ ଯୋଉ ପିଲା କ୍ଵାଲିଟି କ୍ଵାଣ୍ଟିଟି ବୋଥ୍ ମ୍ୟାଟର୍। ହେଲା କ୍ଵାଲିଟି କଣ ଆମ ଶ୍ରେଣୀ ଗୃହରୁ ଆମେ ଭଲ ଶିକ୍ଷା ଦବା। ସେଇଟା ହେଲା କ୍ଵାଲିଟି। କ୍ଵାଣ୍ଟିଟି କଣ ଆମୁକୁ ଯୋଉଟା ଟାର୍ଗେଟ୍ ଦିଆହେଇଚି ସେଇଟା ହେଲା କ୍ଵାଣ୍ଟିଟି। ଠିକ୍ ଅଛି ଯଦି ଆମେ କ୍ଵାଲିଟି ଭଲ ପ୍ରୋଭାଇଡ କରିବା ତାହଲେ କ୍ଵାଣ୍ଟିଟି ବି ଆମର କୋଉଠି ନା କୋଉଠି ଫୁଲ୍ ଫିଲ୍ ହବ। ବଟ୍ ଆମ କ୍ଵାଲିଟିରେ ଆମର କୋଉ ଦିଟା ଜିନ୍ଷ ସେଟା ଆମ ଏଇ ଅର୍ଗାନାଇଜେସନ୍ ହିସାବରେ ଦେଖିବା ଏଇ ସେକ୍ଟର୍ ହିସାବରେ ଦେଖିବା। ଦିଟା ଜିନ୍ଷ ଗୋଟେ ହେଲା ଆପଣଙ୍କର ପିଲାଙ୍କର ଟ୍ରେନିଂ ଆଉ ଗୋଟେ ହେଲା ସେମାନେ ଯୋଉ ଜବ୍ ସେକ୍ଟର୍ ରେ କାମ କରୁଚନ୍ତି। ସେଇ ଜବ୍ ସେକ୍ଟର୍ ର ବି କ୍ଵାଲିଟି ଦବାର୍ ଅଛି ଆମକୁ ଭଲ ବା ମାନେ ସେ ଆକ୍ଚୁଲି ବେସିକାଲି ପିଲା ଟିକେ ଚାହାନ୍ତି ନିଜ ଲୋକାଲ୍ ଏରିଆରେ। ହେଲା ଆଉ ଯୋଉଠି ପିଲା ଟିକେ ଫ୍ରିଲି ତାଙ୍କର କାମ କରିପାରିବେ। ତ ଏଇ ଦିଟା ଜିନ୍ଷ ମୁଖ୍ୟ ଜିନ୍ଷ ହେଲା ମାନେ ଟ୍ରେନିଂ ରେ ଯୋ ଆମେ ଭଲ କ୍ୱଲିଟି ଦବା। ଆଉ ଜବ୍ ସେକ୍ଟରରେ ଯଦି ଆମେ ଟିକେ ଭଲ କ୍ଵାଲିଟିର ଜବ୍ ବି ପ୍ରୋଭାଇଡ କରିବା। ତ ଆମର କ୍ଵାଣ୍ଟିଟି ଯୋଉ ନମ୍ବର୍ ଅଛି ସେଇଟା ହେଇଯିବ। ସେଇଟା ଗୋଟେ ସଟନ୍ ପିରିୟଡ ପରେ ହବ ଏମ୍ତି ସଡନ୍ ହେଇଯିବ ନାହିଁ।
ଆଜ୍ଞା।
ତା ପାଇଁ ଇନିସିଆଲି ଆମୁକୁ ଟିକେ ପରିଶ୍ରମ କରିବାକୁ ପଡେ, ଆଉ ଏଇଟା ହେଲା ଜିନ୍ ଷ।
ମତେ ଏଇଠି ଆପଣ କୁଛେ ଆଉ ଏଇଟା ଗୋଟେ ଯୋଉଟା ଯୋଉଟା ଆପଣ କହିଲେ ତା ତା ପାଇଁ ମୁଁ ବି ବୋହୁତ୍ ଧନ୍ୟବାଦ୍ ଗୋଟେ ଜିନ୍ଷ ଆପଣଙ୍କ ଠାରୁ ଜାଣିବାକୁ ପାଇଲି। ଆଉ ଗୋଟେ ଜିନ୍ଷ ମତେ ଏ ଫେସ୍ କରିବାକୁ ପଡେ, ମନଙ୍କର କିଛିଟା ଷ୍ଟୁଡେଣ୍ଟ୍ ଆସିବେ। ଆଁ ଆସିବେ କ୍ଲାସ୍ ରେ ବସିବେ। ତାଙ୍କର ପୂର୍ବ ଶ୍ରେଣୀରେ ଯୋଉ ଷ୍ଟୁଡେଣ୍ଟ୍ ଟା ସେ ଏଇଠି ସେଇ ଆସିକିରି ଆମ ଆମ ପାଖରେ କ୍ଲାସ କରିଚି ଆଉ ତାକୁ ଗୋଟେ ଭଲ ଅର୍ଗାନେସରେ ମିଳିଯାଇଚି ସେ ପର୍ଟିକୁଲା ଟାର୍ ସେଟ୍ ବେସରେ ଆସିବ ସେ ଯୋଉଠି ଚାକିରି କରିଚି ମତେ ସେଇଠି ଦିଅନ୍ତୁ। ହେଲେ ଦୁହି ଜଣ ଯୋଉ ଛାତ୍ର ଆଉ ଛାତ୍ରୀ ଅଛନ୍ତି ସମସ୍ତଙ୍କର ତ ନଲେଜ ଭ୍ୟାରି କରେନା। ତ ବୋଲେ ସେ ସେ ଜାଗାରେ ପାଇଗଲା ତ ଏଇ ଜାଗାଟା ସେଇ ଏଇ ଜାଗାରେ ସେ ପାଇପାରୁନାଇଁ। ତ ସେ ବାରମ୍ବାର କୋହୁଚି କି ମତେ ଯୋଉ ଆମର ଯୋଉ ଅଛନ୍ତି ଆମ ବି ଶ୍ରେଣି ଆମର ଯୋଉ ଅ ଫିସ୍ ଷ୍ଟାପ୍ ଅଛନ୍ତି ତାଙ୍କୁ ସେ ସବୁବେଳେ କୋହୁଚି କି ମତେ ସେଇଠି ଜ ମିଳିଲେ ଚାକିରି ମୁଁ ସେଇଠି କରିବି ନହେଲେ ମୁଁ ଯିବିନାହିଁ। ତ ସେଇ କେସରେ ଆମର କଣ ହେଇଚି ନା ଗୋଟେ ପିଲା ଅ ଦୁ-ଦୁଇଟା ପିଲା କଣ ହେଇଚନ୍ତି ନା ଅ ଡ ବୋଲେ ଡ୍ରପ୍ ଆଉଟ୍ ହେଇକିରି ଘରେ ବସଚନ୍ତି। ହେଲେ ଯିଏ ଆମର କାଉନସିଲିଂ ପର୍ସନ୍ କି ଆମର ଯୋଉ ଅ ଅଫିସର ଯୋଉ ସିନିଅର ତାଙ୍କୁ ଯାଇକି ବାରମ୍ବାର ଦେଖାକରିକି ବୁଝେଇକି ଆସିଲାଣି ତାଠାରୁ ଆମେ ତତେ ଆଉ ଟିକେ ଭଲ ଜାଗାରେ ଦୋବୁ ତାଠାରୁ ପ୍ୟାକେଜ ଭଲ। ହେଲେ ଟିକେ କାମଟା ଅଛି ମାର୍କେଟିଂ କାମ ତ ତା ପାଇଁ ତାର ମନ ବୋଲୁନି କି ସେ ଆସୁନି ପ୍ରୋବ୍ଲେମ ହୋଉଚି ସେଇଟା ଯେ ସେ ସେ ଅଫିସରେ ବସିକି କାମ କରୁଚି ମତେ ବି ଅଫିସରେ ବସିକି କାମ କରିବାର ଅଛି।
ଆଜ୍ଞା। ଶୁଣନ୍ତୁ ଏଇ ଜାଗାରେ ପିଲାକୁ ତାର ନିଜର ସ୍କିଲର ଔକାତ୍ ତାକୁ ଦେଖେଇବାକୁ ପଡିବ। ବୁଝିପାରିଲେ ନା? ଯଦି ସେ ପିଲା କୋହୁଚି ମୋ ସାଙ୍ଗ ଯୋଉଠି କରିଚି ମୁଁ ସେଇଠି କରିବି ସେଇଟା କେବେ ବି ପସିବୁଲ୍ ନୁହଁ ସେଇଟା ପିଲା କୋହୁ ଆ ଆପଣ ଅ ଅ ଯେତେବେଳେ ଜନ୍ମ ହେଇଥିଲା ସେ ପିଲାଟା ସେ କଣ ତା ସାଙ୍ଗକୁ ସାଙ୍ଗରେ ନେଇକିନା ଆସିଥିଲା କେବେ ବି ନୁହଁ।
ତ ମ୍ୟାଡାମ ଆମେ ବି ଘ ହଣ୍ଡେଡ୍ ଟାଇମରେ ବି ସେଇ ଜିନିଷଟା ହିଁ ଆମେ ବି
କିନ୍ତୁ ପିଲା ପିଲା ପିଲା ପିଲା ତାର ବୁଝିବାର ଅଛି ସେଇ ହିସାବରେ ଆପଣଙ୍କ ପିଲାଙ୍କ ସହିତ କଥା ହେବେ କି ଯେ ତାର ଯୋଉ ସ୍କିଲ୍ ତା ପାଖରେ ଅଛି ସେଇ ସ୍କିଲଟା ତମ ପାଖରେ ନାଇଁ। ତମେ ସେ ସ୍କିଲ୍ ତମ ପା ତମ ଭିତରେ ଇନବିଲ୍ଡ କର ଦେନ୍ ମୁଁ ଆମ ଦାୟି ତ୍ୱ ନା ଆମେ ତାଙ୍କୁ ଲାଇନଅଫ୍ କରିବା କମ୍ ଇଣ୍ଟରୋ ପାଇଁ। ସେ ଇଣ୍ଟରଭୁ ଯାଆନ୍ତୁ ସେଇଠି କ୍ୟାନସଲ୍ ଯେତେବେଳେ ହେବେ ସେ ନିଜେ ଜାଣିପାରିବେ ତାଙ୍କର ସ୍କିଲର ଲେବୁଲ୍ କୋଉଟା ଅଛି।
ହଁ। ସେଇଟା ଦେଖନ୍ତୁ ଗୋଟେ ଷ୍ଟୁଡେଣ୍ଟକୁ ତ ଆମେ ସେଇ ଜିନିଷ ତ କହିପାରିବାନି ନା।
ନା ନା ଆମେ କହିପାରିବାନି କହିପାରିବାନି ବଟ୍ ପିଲା ତ ନିଜେ ଅଣ୍ଡରଷ୍ଟାଣ୍ଡିଙ୍ଗ କଁ ସେମାନେ ତ ଏତେ ଛୋଟ ପିଲା ନୁହଁ ଯେ ସେମାନେ ବୁଝିପାରିବେନି।
ଯେତେବେଳେ ଏଇ ଶବ୍ଦ ଏ ଟାଇପରେ ଯଦି କହିବା ଷ୍ଟାର୍ଟ କରୁଚୁ ତାଙ୍କ ସହିତ ତ ସେମାନେ କୋଉଠି ନା କୋଉଠି କଣ ହୋଉଚନ୍ତି ନା ତାଙ୍କ ମନ ପରିବର୍ତ୍ତନ ହେଇଯାଉଚି ଆଉ ମନ ପରିବର୍ ର୍ତନ ହେଲା ପରେ ସେମାନେ କଣ କରୁଚନ୍ତି ନା ଯାଇକିରି ମାର୍ ବୋଇଲେ ବ-ବ-ବଜାରରେ ବେ ମାର୍କେଟରେ ଏଇ ଜିନଷ କହିବାକୁ ଲାଗୁଚନ୍ତି କିଛି ତମେ ସେଇ ଜାଗାକୁ ଯାଅନି ସେ ଜାଗାରେ ସେମାନେ ଆ ତମମାନଙ୍କୁ ଭଲ ଭାବରେ ଠକୁଚନ୍ତି ଆଉ ସେମାନେ ଯୋଉ ଯୋଉ ପ ଆପଣମାନଙ୍କୁ କଥା ଦେଇଚନ୍ତି ଏଇ ଏଇ ଜିନଷ ତମେ ଆମର ଜାଗା ଯଦି ଜାଗାଟାକୁ ଆସିବ ଟ୍ରେନିଂ ଗ୍ରହଣ କରିବା ପାଇଁ ବା ଶିକ୍ଷା ଗ୍ରହଣ କରିବା ପାଇଁ ଆସିବ ତ ଆମେ ତାଙ୍କ୍ ଏଇ ଏଇ ସୁବିଧା ଦୋବୁ ବୋଲିକି ଆମେ ଆମର ଗୋଟେ ପ-ପତ୍ ବି-ବି-ବି ଯୋଉ ବିଶେଚ ପତ୍ର ବାହାର କରିଚୁ ସେଇ ପତ୍ରର ଯୋଉ ଜିନଷଟା ଲେଖାହେଇଚି ସେମାନେ ମାର୍କେଟରେ ଯାଇକି ସେଇ ଜିନଷଟାକୁ କୋହୁଚନ୍ତି କି ଯେ ନା ଏଇ ଜିନଷ ଟା ଏମାନେ କରୁନାହାନ୍ତି ତ ଯାହା ଫଳରେ କି ନା କ୍ଵାଲିଟି ହୋଉଚି ନା ଆମର କ୍ୱାଣ୍ଟି ଟିଟି ହୋଉଚି ପ୍ରୋବ୍ଲେମ ହୋଉଚି ମେଜାର ଆମର ସେଇଟା।
ହୁଁ। ଏ ହବ ସେଟା କିଛି ନାଇଁ ମାନେ ହେଲେ ଆପଣଙ୍କର ଟ୍ରେନିଂ ବି ବୋହୁତ ମ୍ୟାଟର ରଖେ। ଆଉ ଯେମତି ଆରମ୍ଭରୁ ମୁଁ କହିସାରିଚି ଆଉ ସେକେଣ୍ଡ ଜିନଷ ହେଲା ଇଏ। ପିଲାଙ୍କର ଅଣ୍ଡରଷ୍ଟାଣ୍ଡିଙ୍ଗକୁ ଆଉ ତାଙ୍କର ଥିଙ୍କିଙ୍ଗ ଲେବୁଲ ଟାକୁ ଆମେ କେବେ ଚେଞ୍ଜ କରିପାରିବାନି। ବୁଝିପାରିଲେ ନା। ଆମେ କଣ ପ୍ରୋଭାଇଡ କରିପାରିବା ଆଉ କୋଉଟା ସେ ପିଲା ପିଲା ଯେତିକି ଜାଣିନ ଆମେ ଜାଣିଛେ କୋଉଟା ତା ପାଇଁ ନେସେସାରୀ ହେଲା। ଆମେ ତାକୁ ସେଇ ଜିନିଷ ଟା କାଉନ୍ସିଲ ମାଧ୍ୟମରେ ବତେଇ ଦେଇ ପାରିବା। ସେ ଜାଗାରେ ତା ଫରେନ୍ସ କୁ ଡାକି ପାରିବା। ତା ଫରେନ୍ସ କୁ ସେଇ ଅଣ୍ଡର ଷ୍ଟାଣ୍ଡିଂ ଦେଇପାରିବା କି ଯେ ଏଇଟା ଦେଖନ୍ତୁ ଏଇଆ ସେଇଆ ଆମ ସେଣ୍ଟର ରେ ଏବେ ଗୋଟେ ରିସେଣ୍ଟ ପିଲା ହେଇଥିଲା ସେମ୍ ଜିନିଷ। ଅ ତାଲେ ସେମାନେ ଦି ଜଣ ସାଙ୍ଗ ଆସିଥିଲେ ଦି ଜଣ ସାଙ୍ଗରୁ ଗୋଟେ ସାଙ୍ଗର ଗୋଟେ ଜାଗାରେ ହେଲା। ଆଉ ଗୋଟେ ସାଙ୍ଗର ସେ ଚାହୁଁଥିଲା ସେଇଠି ହଉ। ସେମାନେ ଦି ଜଣ ଇଣ୍ଟରଭ୍ୟୁ ଦେବା ପାଇଁ ଯାଇଥିଲେ ଏକା ସାଙ୍ଗରେ, ଜଣଙ୍କର ହେଲା ଜଣଙ୍କର ହେଲାନି। ଯେତେବେଳେ ତାର ହେଲାଣି ସେ ଆରମ୍ଭରୁ ଯେବେଠାରୁ ଆଡମିସନ ନେଇଥିଲା ସେବେଠାରୁ ସେ ଗୋଟିଏ ନାରା ଲଗଉଥିଲା ମୋ ସାଙ୍ଗର ଯୋଉଠି କରିବେ ମୋର ସେଇଠି କରିବି କିନ୍ତୁ ଇଣ୍ଟର୍ବୁ ଦି ଜଣଙ୍କୁ ଏକା ସାଙ୍ଗ ଦି ହେଲା। ତାର ହେଲା ଆର ହେଲାନି। ଆକୁ ଆଉ ଗୋଟେ ଜା ପୁଣି ଏଗେନ କାଉନସେଲିଂ କରିକିନା ପୂଜା ହେଇ କିନା ପଠ ହେଲା। ଏବେ ଯାଇନା ସେ ଜାଗାରେ ସେ କାମ କରୁଛି।